ହାଲୋ ହଁ।
କଣ କରୁଚ?
ବସିଚି। ବସିଚ ଆଉ ହଁ ଖାଇସାରିଲିଣି। ତମେ କଣ କରୁଚ?
ମୁଁ ଏଇ ବସିଥିଲି ଆଉ।
ହୁଁ ହୁଁ ଖାଇସାରିଲଣି?
ନା ମୁଁ ଖାଇନି ସକାଳୁ ବିସ୍କୁଟୁ ଆଉ ପାଣି ଖାଇଥିଲି ଆଉ ଏଇନା ମାମା ଯାହା କଲେ ଖାଇବି ଆଉ।
ଉଁ ହୁଁ।
ଆଉ ତମେ କଣ ଖାଇଥିଲ?
ମୁଁ ଖାଇଥିଲି ସକାଳେ ଚାହା, ବିସ୍କୁଟୁ, ସେଉ ଖାଇ ଦେଇଥିଲି ଚାହାରେ ଆଉ। ଆଉ ଭୁସି ପାଣି ଟିକେ ପିଇଥିଲେ ଲେମ୍ବୁପାଣି ଟିକେ ପିଇଥିଲି ଆଉ।
ଆଉ ଭାତ ଖାଇନ?
ନାଇଁ ଆଜି ଭାତ ଖାଇନି ଆଜି ଗୁରୁବାରେ। ଅରୁଆ ଖାଇବା ଆଉ। ଅରୁଆ ଖାଇବି ଭାତ ବସେଇବି ନହେଲେ ପିଠା ବି ଅଛି ପିଠା କରିକି ଖାଇଦେବି ଆଉ।
ଓହୋ ଝିଅ ହେକା କଣ ଖାଇବେ?
ଝିଅ ବଡ ଝିଅ ନେଇକି ଯାଇଚି ଆଳୁ ପରଟା ସ୍କୁଲ ନେଲା। ଭାତ ଖାଇକିଗଲା ଛତୁ ଭାଜିଥିଲି ଭାତ ଖାଇଗଲା ଆଳୁ ପରଟା ନେଇକି ଯାଇଚି ସାନ ଝିଅ କିଛି ଖାଇନି ତାକୁ ମୁଁ ଇଞ୍ଜେକ୍ସନ ଦେଇକି ଆଣିଚି ମେଡିସିନ ଦେଇକି ଗୋଟେ କେକ୍ ଖାଉଥିଲା ସେ ବାନ୍ତି କରିଦେଲା ତା ଦେହ ଭଲ ନାହିଁ ଜର ତାକୁ ପ୍ରବଳ। ମେଡିକାଲରୁ ଏଇନା ଆସୁଛି ନା।
ତମେ ନିଜେ ନେଇକି ଯାଇଥିଲ?
ହଁ ମୁଁ ନେଇକି ଯାଇଥିଲି ଆଉ। ସେ କହିଲେ ଭାଇରାଲ ଜର ଟିକେ ଏଇନା ରହୁଛି ଛୁଆଙ୍କୁ। ତାପରେ ଇଞ୍ଜେକ୍ସନଟେ ଦେଲେ ମେଡିସିନ ବି ଦେଇଚନ୍ତି କହିଲେ ଦେଇଦବ ଜର ଆଣିଲେ ଆଣିକି ଆସିଚି ଆଉ।
ଆଉ କେତେ ବାଟ କି ସେଇଠୁ ମେଡିକାଲ?
ଏଇଠୁ ଶହେ ମିଟର ହବ।
କଣ?
ଶହେ ମିଟର।
ଓହୋ।
ଶହେ ମିଟର ହବ ଆଉ ଶହେ ଦଶ ମିଟର ଭିତରେ ଆଉ।
ଆଉ ତମେ ନିଜ ସ୍କୁଟି ନେଇକି ପଳେଇଥିଲ?
ହଁ। ନ ଦେହପାରିଲ ମୁଁ ନେଇଯାଏ ଏଠି ପାଖରେ ତ ନେଇକି ଯାଏ ମେଡିସିନ ଧରି ପଳେଇ ଆସେ। ନା ଆମ ଦୋକାନ ନା ଦେଢସୂର୍ ଦେଇଛନ୍ତି ଦୋକାନ। ସେ ଦେଖନ୍ତି ଝିଅ କୁ ଯାହା ଯାହା ମେଡିସିନ ଦେଇଦିଅନ୍ତୁ ମୁଁ ନେଇ ଆସେ ଆଉ। ଆମର ଯାହାର ଯାହା ହୁଏ ଏଇଠିକି ପାଖରେ ଦେଖେଇ ଦଉ ଯଦି ନ କମିଲା ଭୁବନେଶ୍ଵର ଖାଲି ଯୁଆଡେ ହେଲେ ନେଇକି ଯାଉ ଆଉ।
ହଁ ସେଇଠି ଗଭର୍ଣ୍ଣମେଣ୍ଟ ମେଡ଼ିକାଲ ନାହିଁ କି?
ଗଭର୍ଣ୍ଣମେଣ୍ଟ ଅଛି ଗଭର୍ଣ୍ଣମେଣ୍ଟମେ ନଉନୁ ଗଭର୍ଣ୍ଣମେଣ୍ଟ ରେ ଡକ୍ଟର ଭଲ ନାହାନ୍ତି। ମେଡିସିନ ବି ଦେଲେ କମେନିତେ ଯେ ତାଙ୍କ ମେଡିସିନ ଗମେଣ୍ଟ ମେଡିକାଲ ନଉନ ଆମେ ଯଉଠି ନ ପ୍ରାଇବେଟ ଆଉ। ସେଟା ଦେଖିଦବ ଇଞଜେସନ ଟା ଦେଲେ ଧର କମିଯିବ ସି ମେଡିକାଲ ନେଲେ ସେ ଇଞ୍ଜେକ୍ସନ ଲେଖୁଛନ୍ତି ମେଡିସିନ ଲଖିବେ।
ହଁ ସେଇଟା କଣ ଇଞ୍ଜେକ୍ସନ ଟା ଭଲ କି ଇଜେସନ
ଇଞ୍ଜେକ୍ସନ ଟା ଜଲଦି କମିଯାଏ ମାନେ ଯୋଉ ତାତି ଟା ଥାଏ ଆମେ ଯୋଉ ମେଡିସିନ ଟା ଖାଉଛେ ଏଟା କେତେ ଚାରି ଛଅ ଘଣ୍ଟ ଲାଗୁ ଇଞ୍ଜେକ୍ସନ ଟା ଦେଲେ ଅଧଘଣ୍ଟ ଭିତରେ ଦେହ ପା ଠିକ ଠାକ ଏଠି ଝିଅକୁ ନେଇଥିଲେ ଇଞ୍ଜେକ୍ସନ ଦେଖି ଆଣିବାରେ ତାତୀ ସେ କିଛି ନାହିଁ।
ହଁ ଯେ କମ ବି ଯିବ ଯେ ବାକି ସେଇଟା ମାନେ କଣ ଏଟା ନିଜେ ଇଏ କରିକି କରାହଉଛି ଇଞଜେକ୍ସନ ଟା କଣ କେତେ ପ୍ରକାର କଣ ମିଶୁଥିବ ସାଙ୍ଗେ ସାଙ୍ଗେ ଦେଇଦେଲା ବୁ କମି ଯାଉ ଛି କେତେ କଣ ମିଶିଲା ବେଠୁ ସାଙ୍ଗେ ସାଙ୍ଗେ ଦେଇଦେଲା ବେୁ କମିଯା ଏଟା କଣ କିଛି ଅଧିକ ମିଶୁନି କମ ଜିନିଷରେ ଇଏ ହେଇକି ମେଡିସିନ ଟା ଖାଇଲେ କମିଯିବ।
ହଁ ଇଞ୍ଜେକ୍ସନ ଏମତି ସାଙ୍ଗେ ସାଙ୍ଗେ ପାଇଁ ଦେହ ଯୋଉ ଧର ଉଇକି ଲାଗୁଛି ଛୁଆଙ୍କର କି ଝିଅ ଗଲା ମେଡିକାଲ ସେ ମେଡିସିନ ଦୋକାନକୁ ଯାଉ ଯାଉ ସେଇ ବେଡ ରେ ଶୋଇପଡିଲା। ତାକୁ ମାନେ ଏତେ ଟାଇଡେ ଲାଗିଲା ମାନେ ପୁରା ଇ ହେଇଯିବେ ସେ ବହୁତ ପ୍ରମୋଟ ଛୁଆ ହେଲେ ଯୋଉ ଗଲା ସାଙ୍ଗେ ସାଙ୍ଗେ ଗଲା ମତେ ମାମା ଭଲ ଲାଗୁନି ମୁଁ ଶୋଇ ପଡୁଛି ମୁଁ କହିଲି ଶୋଇପଡ। ସେଠି ଶୋଇ ପଡିଲ ତା ମେଡିସିନ ସେ ଦେଇଛନ୍ତି ମେଡିସିନ ଦେଲେ କହିଲେ ମେଡିସିନ ନେଇିବ ମୁଁ କହିଲି ଇଜେସନ ଟା ଦେଇଦିଅ କଁ ନା କାଲିଠୁ ଗୋଟେ ଛୁଆ ପଡି ରହିଛି ନା। ପୁରା ୱେକ୍ ଲାଗୁଛି ମୁଣ୍ଡ ବିନ୍ଧୁଛି ଦେହ ଗୋଡ ହାତ ବିନ୍ଧୁଛି କହୁଛି। ଶରୀରେ ଭଲ ଲାଗିଲା ମୁଁ କିଲି ଇଞ୍ଜେକ୍ସନଟା ଦେଇଦେବ ତାତିଟା ଗଲା ପରେ ଗୋୋନେଙ୍କ ଇଚ୍ଛା ହବ ଖାଇବା ପାଇଁ ଯେମତି।
ହଁ ସିଏ ବି ତ ପତଳା ବି
ହୁଁ। କାଲି ଠୁ ଖାଇନି କିଛି। କିଛି ଖାଇନି ଖାଲି କାକୁଡି ଖଣ୍ଡ ଖାଇଲା ରାତିରେ ଆଉ ଭଲ ଲାଗିଲାନି ପାଟି ଜର ପାଟିକି ଭଲ ଲାଗୁନି ଆ କାକୁଡି ଖଣ୍ଡେ ଖାଇକି େ ରାତିରେ ଭଜା ଟିକେ କରିଥିଲି ଚିପ୍ସ କରିଥିଲି ଟିକେ ନ ଖାଇଥିଲା ସେତିକି ଖାଇକି ଶୋଇଥିବେ ସକାଳ ପାଇଲେ ସଳ ରାତି ସାରା ଶୋଇନେବି ତାକୁ ସେମିତି ଧରିକି ବସିକି ଜର ପୁରଇଛି ମୁଣ୍ଡ ବିନ୍ଧଛି ଗୋଡା ବିନ୍ଧା ଚିଲିକା ହଉଛି ରାତି ସାରା ଖାଲି ବାଉଳି ହଉଛି ତାକୁ ଧରିକି ବସିଲି ମାଝ ବସିଲୁ ସକାଳୁ ଉଠିକି ମୁଁ କହିଲି ଟିକେ ନେଇକି ଖରିକା ଦେଖି ଦେଲେ ସେ ଖୁଣିକି ହେଇଯିବି କହିଲେ। ଆଉ ଖରିକା ଦେଖେଇକି ଏବେ ସକାଳୁ ଆଣିକି ଫରେ ଏଥି ମେଡିକାଲ ଲାଗିଗଲି ଝିଅକୁ ଖାଇବାକୁ ଦେ ସେ ନେଇ ନଗି ଗଲା ସେ ଗଲା ପରେକୁ ନେଇକି ଗଲେ ମେଡିକାଲ
ଓ ତାର କଣ ସ୍କୁଲ ବସ୍ ଆଉଛି ନା ନା ସେ
ନାଇଁ ମୁଁ ଝିଅର ସ୍କୁଲ ଅଛି ଆଶୁଛି ନା ଗାଡି। ବଡ ଝିଅର ଆସିୁଛି ମୁଁ ସାନ ଝିଅକୁ ନେଇକି ଯାଏ ସ୍କୁଲ ମେ ସ୍କୁଲ୍ ଟିକେ ଛାଡିବା ପାଇଁ ସବୁଦିନ ସକାଳେ। ସାନ ଝିଅର ପାଖରେ, ବଡ ଝିଅ ଟିକେ ଦୂର ତ ତାଙ୍କୁ ନେଇ ହଉନି ଏନ ଏଚ ଏରିଆରେ। ତାର ଗାଡି କରିଦେଇଛି, ସେ ଗାଡି ଏବେ ନା ସପ୍ତମ।
କୋଉଠି ଏବେ ପଢୁଛି?
ଆଦର୍ଶ ବିଦ୍ୟାଳୟ।
ଓହୋ!
ଯିବା ଆସିବା କରୁଛି ଗାଡିରେ ଆସୁଛି ପାଞ୍ଚଟାରୁ, ସକାଳେ ଏବେ ଗଲା ଯେ ଆସିବ ପାଞ୍ଚଟା। ସାଢେ ଚାରିଟା ପାଞ୍ଚ ପାଞ୍ଚେ।
ଆଉ ତାକୁ ଫୁଣି ଭୋକ ହଉନଥିବ ମଝିରେ?
ସ୍କୁଲରେ ଖାଇବା ଦଉଛନ୍ତି ନା ବେଳାରେ। ଯେ ସେ ଖାଇବନି ଆଜି ମନା କଲା, କହିଲା ମୁଁ ଭାତ ଡାଲି ଖାଇବନି। ସେ ଭାତ ଡାଲି ଭଲ ପାଏନି। ସେଇଥିଆଇଁ କହିଲା ମତେ ଆଳି ଆଇ ଯେ ଆଳୁ ପରଟା ଦିଏ, ମୁଁ ନେଇକିଯିବି ଆଉ ସ-ସାଙ୍ଗ ପିଲା ସମସ୍ତେ ମିଶିକି ଖାଉଛନ୍ତି ତ। ତାମେ ଗୋଟେ ବନେଇକି ଦେଇଦେଇଚି ଆଳୁ ପର ଟ ଟା-ଆ, ମୁଁ କହିଲି ଦିଟା ବନେଇଦଉଚି, କଲା ଟାଇମ୍ ହବନି। ମତେଥର ଖାଇବାକୁ ଦେବେ ବାହାର କରିକି, ଗଲା ବେଳକୁ ଛୋଟ ଛୁଆ ସେ ହାତରେ ଖାଇଲେ ଖାଇପାରେନି। ମୁଁ ଖୋଇଦେ ଯେ ଆଜି ଆଉ ଖୋଇଦେନି। ସେ ନିଜେ କଣ ମୁଠା ଟା ଖାଇଦେଇ ପଲେଇଛି ଆଉ। ଥରେ ଯାଇଛୁ ତ ବାହାରିକି ଗାଡି ଆସିକି ପହଞ୍ଚିଲା ଘର ପାରେ ଆଉଁ।
ଓହୋ!
ତାର ସବୁବେଳେ-ଏ-ଏ ଏଇ ଯୋଉ ଇପି ମ୍ୟାଗି ଏଇରାକୁ ଖାଇଥବଲ ତ ଠିକ୍।
ଏରା ଖାଇଲେ କଣ କି ଇପି ମ୍ୟାଗି କିି ଦେହ ଖରାପ ହବ।
ହୁଁ ସାନ ଝିଅକୁ ଦେଇଥିଲି, ସ୍କୁଲ ରେ ପାଟି କଲେ ତାଙ୍କର କାଲି। ଲେ ଇପି ମ୍ୟାଗି ଦବନି। ପିଠା, ରୁଟି, ଭାତ ଏଇରାକ ଦବ। ସେ ଛୋଟ ଛୁଆ ନା ରହିପାରିବେନି ଏତେ ଟାଇମି।
ହଁ ବରା
ଆଉ କଣ?
ଆଉ ଏବେ ସେପଟେ କଣ ଖବର? କେତେ ଖରା ହଉଛି ନା ନା ଆଜି
ଆଜି ଖରା ମାନେ ମୁଁ-ଉଁ -ଉଁ ଛଅଟା ଆଳୁ ଖରାଆଜି ଆସି ସାରିଛି, ଆମ ଘର ଭିତରକୁ ପଡି ସାରିଲାଣି।
ହଁ ଆଜି ବହୁତ ଶୀଘ୍ର ଖରା ଟା ଆସିଛି।
ଆଜି ଖରା ବହୁଜୋରେ ବି ହବ ବି ଆମ ଲାଇନ ନାହିଁ।
ସ୍କୁଟି କଣ?
ଗରମ ଲାଗୁଛି କେଡେ ଜୋରେ ଜାଣିଥିବ। ଲାଇନ ନଥିବାକୁ ଗରମ ଯେ ଘର ବହୁତ ଜୋର୍ ଗରମ ହଉଛି। ଆମ ଲାଇନ୍ ଦୁଇ ଦିନ ହେଲା କାଟ୍ ଟି ଦଉଚନ୍ତି ସକାଳ। ହଁ କାମ ଚାଲିଥିବ ପୁଣି। ନା ଗ୍ୟାସ ରେ ରୋଷେଇ ଭାତ ତରକାରୀ କରିଦେଇଛି। ଡାଲି ଭାତ କରିଦେଇଛି। ଛତୁଟିଏ ଭାଜି ତରକାରୀ କରିବି। ର କଣ ଆଇଁଷ ମାଛ କଲେ ଯେ ମନା କଲେ। ଏ ଛତ ତୁ ତଟି ଭାଜିବି, ଭାତ ଡାଲି କରିବି, ଏମତି ପନିପରିବା ଅଛି। ଦେଖିବା କଣ କରିବା ଆଉ? ଭଜା ଭଜି ଟିକଲେ ଖାଇବେ ଭାତ। ବେଳାକୁ ଫେରେ ରୋଷେଇ ଲଞ୍ଚ। ତମେ କଣ ଅରୁଆ ଆଜି ଖାଇବ?
ହଁ ଆଜି ଅରୁଆ ଖାଇବି ମାମା ଭାତ ବସେଇନାହାଁନ୍ତି। ମାମା ଭାତ ବସେଇଲେ ଖାଇକି ଯିବେ ଆମ ଗ୍ରାମ ଦେବତୀଙ୍କ ପାଖକୁ ଟିକିଏ। ଆଉ ଭାଉଜ ଜଣେ କହିଛନ୍ତି, ତ ଯିବେ ବୋଲି ସେ ଯୋଉ ତାଙ୍କ ସାଙ୍ଗେ ଯିବି ଟିକେ ଗ୍ରାମ ଦେବତୀଙ୍କ ପାଖକୁ, ଦର୍ଶନ କରିକି ଆ ଆସିବି ଆଉ।
ଅ ହଁ, ଆଜି ତାଙ୍କର ପୂଜା କି? ହଁ, ଆଜି ଗୁରୁବାର।
ହଁ, ଆଜି ଗୁରୁବାର ବା ପୂଜା
ହୁଁ ହୁଁ।
ଆମର ଏପଟେ ପୂଜା ହେବେ ଆମ ଗ୍ରାମ ଦେବ ଦି ପୂଜା ହେବେ ଏ ଯାଇକି ଏଗାରଟା ବାରଟା ବେଳକୁ ଯାଇକି ପୂଜା ହେବେ।
ଓହୋ ସରୁଛନ୍ତି କେତେଟାରେ ସରିବ କେତେ
ସରିବ ଯାଇକି ଗୋଟେ ଦିଟା ନହେଲେ ସାଢେ ଦିନ ଟା ପାଖାପାଖି ଏମିତି ହେଇଯାଏ।
ଏତେ ଲେଟ?
ହଁ ଠାକୁରଙ୍କ ପୁଣି ଗାଧା ହେବ ଗାଧେଇବେ ଠାକୁର ଗାଧୋଇ ସାରିକି ତାଙ୍କୁ ପୁଣି ପୂଜା କରିବେ। ବହି ବୋଲିବ ବହି ବଲି ସାରିଲା ପରେ ଇଏ ହୁଏ ଆଉ।
ଦେହୁରୀ ପୂଜା କରୁଥିବେ।
ହଁ।
ଆଜ୍ଞା ଆଗରୁ କରିଥିଲେ ସେଇ
କଣ?
ସେ ଯୋଉ ଦେହୁରୀ ସେ ଆଗରୁ ପୂଜା କରୁଛନ୍ତି।
ହଁ ସେ ଆଗରୁ ଯିଏ ପୂଜା କରୁଥିଲେ ସେ ଅଛନ୍ତି।
ହଁ ହଁ। ଭଲ ଆଉ ତମ ଗାଁ ପାହରେ ମନ୍ଦିର ଯାଇପାରୁଛ ଏଇଟା ଭଲ। ଆମେ ତ ପାଖରେ ଯାଇପାରୁନୁ ନା ସବୁ ମନ୍ଦିରରେ ଯାଇପାରୁନୁ।
ନାଁ ଆମ ଠାକୁର ଙ୍କ ବୋଉତୁ ମାନେ କଣ କହିଲ ଯୋଉଁ ମହିମା କୁହନ୍ତିନି। ବହୁତ ଇଏ ଅଛି ସେ ଏହା ମାନସିକ ରଖିଲେ ପୂରଣ ହେଇଯାଏ।
ହୁଁ।
କଣ କଳସ ବସାନ୍ତି ବସେଇ କଣ ଗୁଆ ବସାନ୍ତି ଏମିତି ବସାନ୍ତି ସବୁ ତା ପୂରଣ ହୁଏ। ଆଉ ମତେ ବି ଯୋଉ କୁହନ୍ତି। ହାଡ ଫୁଟି ଯୋଉ ଠାକୁର ହେଇଯାଆନ୍ତି ଦେହରେ
ହୁଁ ହୁଁ।
ମତେ ମୁଁ ହଷ୍ଟେଲରେ ଥିଲି ମତେ ଠାକୁର ହେବା ଦି ଦିନ ଆଗରୁ ମତେ ଆମ ଗ୍ରାମ ଦେବତୀଙ୍କ ସ ଗ୍ରାମ ଦେବତୀ ସପନେଇଲେ ନାଁ ଆତି ମୁଁ ଯାଉଛି ଆମ ଗ୍ରାମ ଦେବ ଦେଙ୍କ ପାଖକୁ ମୁଁ ଉଠିଲି ରାତିରେ ହେଠୁ ହଷ୍ଟେଲେ ଠିକ କାନ୍ଦିଲି ତା ଦି ଦି ତିନି ଦିନ ଆଗରୁ କାନ୍ଦିଲି ତା ପରଦିନ ତ ମୋ ମୁହଁରେ ସବୁ ବଣ ଭଳିଆ ଫୁଲିକି ହେଇଗଲେ ମୋ ମାମା ହେକା ଯାଇଥିଲେ ସେବେ ସେ ବୁଧବାର ଥିଲା ଯାଇଥିଲେ ମାମା କହିଲେ ଏରା କଣ ଝିଅ ହେଇଛି ମୁଁ କହିଲି ମୁଁ ଜାଣିନି ଆ କଣ ବାହାର ବୋଧେ ଗରମକୁ ଆମେ ପୁରା ଉପରେ ଥିଲୁ ନା ମୁଁ କହିଲି ଗରମକୁ ବ ବାହାରି ପଡିଛି ଆଉ ତାପରେ ଏଠୁ ଦି ତିନି ଦିନ ପରେ ସେଠି ଜଣେ ଯୋଉ ଆଣ୍ଟି ଥାନ୍ତି ସେ ଆଣ୍ଟି କହିଲେ ନା ଟା ହାଡ ଫୁଟି ଯାଇଛି ତାପରେ ମୁହଠୁ କାନ୍ଦିକି ଘର ପଳେଇ ଆସିଲି। ତାପରେ କମିଲା ଠୁ ଆମ ଗ୍ରାମ ଦେବତୀଙ୍କୁ ମାନେ ଠାକୁରଙ୍କ ପାଖକୁ ଯାଇକି ପୂଜା କରିକି ଗଲି ହଷ୍ଟେଲେ।
ହଁ ହୁଁ। ଆ ଭଲ ଆଉ।
ହଁ।
ରଖୁଛି ତାହାଲେ।
ହଁ ହଁ।